ହଉ ବହୁତ।
ହଁ ଭାଇ।
ଜଗନ୍ନାଥ ଜଗନ୍ନାଥ ଭଲ ଅଛନ୍ତି।
ହଁ।
ହଁ ଭାଇ ସବୁ ଭଲ ହଁ ଭଲ ଅଛୁ ଭାଇ। ବହୁତ ଭଲ ଅଛୁ ଆଜ୍ଞା ବହୁ ବହୁତ ଭଲ।
ଆଉ ତମେ କଣ କର।
ଏଇଠି ଆଜ୍ଞା ଏଇଠି ଆଜ୍ଞା ବସିଛୁ ଆଉ କଣ କରିବୁ।
ବସିଛନ୍ତି ଆଉ ଆଉ ଭାଇ ଆଜି କଣ ଭାଇ କଣ ଖାଇଛ ଆଜି।
ଖାଦ୍ୟ ତ ପଖାଳ ଭାତ।
ହଁ ଭାଇ ଉଷୁନା ନା ଅରୁଆ।
ଅରୁୁଆ ପଖାଳ ଆଜ୍ଞା।
ଅରୁଆ।
ଆଜ୍ଞା ଆଉ ଆପଣ କଣ କରୁଛନ୍ତି।
ଘରେ ନା ବାହାରେ।
ଆ ବାହାରେ।
ଆଚ୍ଛା ଆଚ୍ଛା। ଆଚ୍ଛା ଭାଇ ମତେ ଗୋଟେ କଥା କୁହ?
ହଁ ଭାଇ କୁହ।
ଆପଣ ଆପଣ ଯେତେବେଳେ ଛୋ ଛୋଟ ଥିଲେ ଆପଣଙ୍କ ଗ୍ରାମର ପରିବେଶ କେମିତି ଥିଲା? ଆପଣ ଗ୍ରାମର ସବୁ ଲୋକମାନେ କେମିତି ଥିଲେ ଆଉ ଏବେ କେମିତି ଅଛନ୍ତି? ପାର୍ଥକ୍ୟଟା ମତେ ଟିକେ କୁ
ଭାଇ ଆମ ମୁଁ ଯେତେବେଳେ ଛୋଟ ଥିଲି ଭାଇ ମୁଁ ତ ବେଶୀ ବେଶୀ ଜାଣିନଥିଲି ଆମ ଗାଁ ବିଷୟରେ
ହଁ
ଏଇ ମୋ ଫୋନ ରେ ଆଜି ବି ଆମ ଗାଁ ଖରାପ ତ ଅଛି ସେତେବେଳେ ବି ଥିଲା ଖରାପ ହେଲା
ଏ ଗାଁ ଖରାପ ନୁହଁ ଭାଇ ଲୋକ ଟିକେ ଖରାପ ଥିଲେ ହେଲା। ଆ ସବୁଠୁ ଖରାପ ଭଇ ଆଉ, ଆଉ ଭାଇ ବାଶ ଖରାପ ରେ ଦୁନିଆ ଚାଲିଯିବ ଭାଇ ଆଉ।
ଆଜ୍ଞା
ତ ଆଉ କଣ କର ଭାଇ ଆ କୋଉ ଭଳିଆ ଟମାଟୋ ଭାଇତ ମିଳୁଥିଲା କେତେ ତିନି ଚାରି ଟଙ୍କାରେ। କଣା ଭାଇ?
ଆଜ୍ଞା
ଆଗ କାଳରେ ଟମାଟୋ ମିଳୁଥିଲା ଭାଇ ତିନି ଚାରି ଟଙ୍କାରେ। ଏବେ ମିଳୁଛି ଭାଇ ତିରିଶ ଟଙ୍କାରେ। ଆ ଆଗରୁ ମିଳୁଥିଲା ଆଠ ଟଙ୍କାରେ ମିଳୁଥିଲା ଏବେ ଆଉ ମିଳୁନି ଆ। ଏଇ ଆଗୁଆ ଆଗରୁ ବାକି ଦେଇ ଦଉଥିଲେ ଭାଇ ଏବେ ବାକି ଦଉନାହାନ୍ତି ଏଇଟା ଗୋଟେ ଇଏ ଆଉ
ଆଜ୍ଞା ହଉ ଭାଇ ଆପଣ ଙ୍ଆମର ଗ୍ରାମରେ ଏଇ ଯୋଉ ଯୋଉ ରାସ୍ତା ସଡ଼କ ଅଛି ସଡ଼କ କେମିତି ଠିକ ଠାକ ଅଛି ନା ମାନେ ଗାଁ ସଡ଼କ ଯେମିତି ଥାଏ ଖରାପ ଥାଏ?
ଭାଇ ଅଧା ସଡ଼କ ଭଲ ଅଛି ଅଧା ସଡ଼କ ଭାଇ ନିହାତିରୁୁ ନିହାତି ଖରାପ ର ଅଛି ଆଉ।
କାହିଁକି ସରକାର କଣ ସ ସରପଞ୍ଚ ଯଛି କରୁନାହାନ୍ତି?
ଭାଇ ଆଉ କଣ କରିବୁ ଭାଇ ସବୁ ଯିଏତ ଆସୁଛି କେଇଜାଣି କଣ ପାଇଁ କରନାହାନ୍ତି ଭାଇ ତାଙ୍କୁ ଆମେ ଭାଇ ଆମ ଗାଁର ସରପଞ୍ଚଙ୍କୁ ଚିଠି ଲେଖି ବ୍ଲକ ଅଧ୍ୟାପକଙ୍କ ପାଖକୁ ଚିଠି ଲେଖିଛୁ।
ଆଜ୍ଞା
ଆଉ ଭାଇ ଏକାଥରକେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିବୁ ବୋଲି ଭାବୁଛି ଯୋଜନା କରୁଛୁ ଆଉ।
ଆଜ୍ଞା
ଆଜ୍ଞା
ଆଉ ଆଜ୍ଞା ଆପଣଙ୍କର, ଆଜ୍ଞା କୁହନ୍ତୁ?
ଭାଇ ଆପଣଙ୍କ ଛାଇବ ବିଷୟରେ କିଛି ଆପଣଙ୍କ ଜ୍ଞାନ ଅଛି? ଆ
ଶାଡି ବିଷୟରେ ଆଜ୍ଞା ଜ୍ଞାନ ନାହିଁ। ଜ୍ଞାନ ନାହିଁ ଶୁଣନ୍ତୁ। ମୁଁ ଆପଣଙ୍କ ଗୋଟେ କଥା କହୁଛି।
ମୁୁଁ କହୁ
ଭାଇ ଯେତେବେଳେ କଣ କହିଲେ ଆଗରୁ ଶି କ୍ଷାର ସ୍ତରଟା ଏମିତି ଥିଲା ଏବେର ଶିକ୍ଷାର ସ୍ତର କିପରି ଅଛି? ମାନେ ଆଗରୁ ଶି କ୍ଷାର ସ୍ଥର ଏମତି ପିଲାମାନେ ପଢୁଥିଲେ ବହିରେ ଅ, ଅ ଆ ଯେମିତି ପଢୁଛନ୍ତି ଆ ପିଲାମାନେ ଅ ଆ ପଢିବା ପୂର୍ବରୁ ପିଲାମାନଙ୍କୁ ସମସ୍ତେ ନ-ମାନେ ଆରେ ଲିମ୍ବୁଡା ଲିମ୍ବୁଡା ଆଜିକାଲି ତ ହେ ତ ଛାଡ ଏଟା ତ ଇଏ ବଡ ଛୁଆଙ୍କ ପାଠ, ଯି- ଛୋଟ ଛୁଆଙ୍କ କଥା କହୁଚି, ଯେତେବେଳେ ଆଗକୁ ଫା-ପ୍ରଥମେ କଣ କହିଲେ ବ୍ରହ୍ମା ବିଷ୍ଣୁ ମହେଶ୍ଵରଙ୍କର ଓ ଯୋଉ ବଡୁ ମଡଉଥିଲେ ଓ ସିଲଟରେ ଏବେ ପିଲାମାନେ କଣ କରୁଛନ୍ତି ନା ଅ, ଇଂ ଏ ଇଂରାଜୀ ଭାଷାରେ ପାଠ ପଢୁଛନ୍ତି।
ହଁ ଭାଇ ଭାଇ ହଁ ଛୁଆଙ୍କର ଏବେ ଭାଇ ଆଜିକାଲି ତ ଭାଇ ଖେଳିବା ପାଇଁ ବି ଗୋଟ ସ୍କୁଲ୍ ଅଛି ବିଦ୍ୟାଳୟ
ହଁ ହଁ ଖେଳିବା ପାଇଁ ଗୋଟେ ବିଦ୍ ଖେଳ ବିଦ୍ୟାଳୟ ହେଲାଣି। ଆଗରୁ ଖେଳିବା ପାଇଁ କେତେ ପ୍ରକାର ଜିନିଷ ଥିଲା, ଅ, ଯେ ଯେ ଯଥା କରି ଚ କାବାଡି ଆଉ ଯୋଉ ପା-ଉଁ, ନଡ଼ିଆ ପାଣି ଏଇ ଯୋଉ କଣ ଏଇଟା ପାହାଡ ପାଣି ଆଉ ଲୁ
ଆଗରୁ ଭାଇ ଛୁଆମାନେ ମାଗଣାରେ ଖେଳୁଥିଲେ। ଏବେ ପଇସା ଦେଇକିନା ଖେଳୁଛନ୍ତି ଆଉ।
ହଁ ପଇସା ଦେଇକି ବି ସେ ଖେଳ ବି ଆଗୁ ଆଗୁ ଆଗ ଭଳି ଖେଳ ବି ନାହିଁ।
ନା ଭାଇ ମଜା ନାହିଁ ଖେଳ ଅଛି କିନ୍ତୁ ମଜା ନାହିଁ ଆଉ। ଆଜିକାଲି ଛୁଆମାନେ ଭାଇ ସୁସ୍ତିଆ ହେଇଗଲେଣି, ଭାଇ ସୁସ୍ତିଆ ହେଇଗଲେଣି।
ସବୁ ସୁସ୍ ତ ହେଲେଣି ପିଲାମାନେ ଆଗରୁ ଯୋଉ ଖେଳ ଥିଲା ଆମର ଲୁଚକାଳି ଥିଲା। ଯୋଉ ବାଗୁଡି ଥିଲା, ହଁ ସେ ବାଗ ଗୁଡ଼ି ବାଗୁଡ଼ି ବାଗୁଡ଼ିି କେଇ ଖେଳଥିଲା।
ହୁଁ।
ଯୋଉ ଏ ସବୁ ଖେଳ ଥିଲା ତ ସେଇ ଖେଳ ଉପରେ କହିବାକୁ ଗଲେ ଆଜିକାଲି ପିଲା ସେ ଖେଳର ମଜା ନେଇ ପାରନ୍ତିନି। ଆଉ ଯୋଉ ବାଟି ଖେଳ ଥିଲା।
ହଁ ଭାଇ ବାଟି ତ ମୁଁ ବହୁତ ଗାତରେ ପସେଇଛି ଭାଇ ବାଟି।
ହଁ ଆଉ ଏଇସବୁ ଏଇ ସବୁ ଯୋଉ ହଁ ଏଇ ସବୁ ଯୋଉ ଖେଳ ସବୁ ଭଲ ଲାଗେ ଆମ ମାନଙ୍କୁ। ଆଉ ଆଜିିକାଲି ଏଇ ଖେଳ ଦେଖିବାକୁ ହିଁ ମିଳୁନି।
ନା ତ ଏଇ ଆଉ କଣ କରିବା? ସେଇଟା ତ ଦେଶର ଉନ୍ନତି ହଉଛି ନା ଅବନୀତି ହଉଛି କିଛି ଜାଣି ହଉନି ତ ଭାଇ?
ହ ଦେଶର ଉନ୍ନତି ତ କିଛି ଯାହା ହଉଛି ହଉଛି ଏ ସବୁ ଦେ ଖା ଯାଉଛି ସ୍ପର୍ଶ ଭାବରେ।
ହଁ।
କିନ୍ତୁ ଆଉ ଗୋଟ ଟେ ଜିନିଷ ବହୁତୁ ଆଗାମୀ ଅ, ତ ଆଗାମୀ ଅଧ୍ୟାୟରେ ବହୁତ ଗୋଟେ ଜିନିଷଟା ଆଗାମ ଆଗାମୀକୁ ହ ବାକୁ ଯାଉଛି ତ ସ୍ପର୍ଶ ଭାବେ ଦେଖାାଯାଉଛି ଏବେ, ଯାହାକି ଦେଶର ଅବନୀତି। ଦେଶର ପିଲାମାନେ ଆଜିକାଲି ଛୋଟ ଛୋଟ ପିଲାମାନଙ୍କ ଆଖି ଖରାପ ହେଇଯାଉଛି। ଆଉ ପିଲାମାନେ ବହୁତ ମାନେ ଅଳସୁଆ ହେଇଯାଉଛନ୍ତି। ଏଇ ସବୁ ଜିନିଷ ସମ୍ମୁଖୀନ ହଉଛନ୍ତି ପିଲାମାନେ ତ ଆଗକୁ ଆଗାମୀ କଁ ହବ ଜଣା ପଡିଯାଉଛି ନା ଏବେଠୁ।
ହଁ ଭାଇ ଦେଶର ଭବିଷ୍ୟତ ଆମେ ଗଢିବୁ ଭାଇ ନୂଆ
ଆମେ ଗଢିବୁ ନୂଆ ଓଡିଶା। ହଁ ତ ଗଢୁଛନ୍ତି କେମିତି ବହି ମାନ ରୁ ଦେଖୁଛନ୍ତି ଆପଣ
ହଁ ତ ଭାଇ କଣ କରିଆ।
ଆଉ ଭାଇ ଏ ଯୋଉ କଣ କହିଲେ ଆପଣଙ୍କ ଅଞ୍ଚଳରେ ପ୍ରସିଦ୍ଧ ଖାଦ୍ୟ ଟି କଣ। ଆପଣଙ୍କ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟଟି କଣ। ଆଜ୍ଞା। ଆଚ୍ଛା ମୁଁ କହି ରଖୁଛି ଆପଣଙ୍କ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ ବିଷୟରେ ଯଦି ହୋ ମୁଁ କିଛି ଜାଣିନି, ବୁଝିପାରୁଛନ୍ତି। ତ ମୁଁ ଆମ ଅଞ୍ଚଳ କଥା କହୁଛି ଆମ ଅଞ୍ଚଳରେ ପ୍ରସିଦ୍ଧ ହେଲା ବରା ଆଜ୍ଞା, ସେ ବରାରେ ଆପଣ ହଁ ଯଦି ବିଟ ଲୁଣ ମଡ଼େଇ ଖାଉଛନ୍ତି, କିମ୍ବା ଚଟଣୀ ମଡେଇ ଖାଉଛନ୍ତି, ଆପଣଙ୍କୁ ସ୍ଵାଦଟା ଜଣା ପଡିବ। କଣ, ବରାର। ଆଉ ଭାଇ କଣ କହିଲେ, ଆମର ତ ଯେତଳେ ମୋ ଜେଜେ ବାପା ଥିଲେ, ସେତେବେଳେ ରାଜା ମହାରାଜା ମାନେ ରାଜା ମହାରାଜା ମାନେ ବହୁତ ଚେଷ୍ଟା କରୁଥିଲେ, ପ୍ରଚେଷ୍ଟା କରୁଥିଲେ। ଏ ଜିନିଷ ସବୁ ପାଇଁ। ଆଉ ବରା ସେତେବେଳେ ବହୁତ ଭଲ ଚାଲିଥିଲା ବେପାର। ସମସ୍ତଙ୍କର। ବୁଝିପାରିଲେ? ଆଉ ଆଜ୍ଞା କଣ କହିଲେ? ଯଦି, କୌଣସି ଜାଗାରେ ସେ ବରା, ଆଳୁଚପ ଆଉ ସିଙ୍ଗଡ଼ା ଏସବୁ ବିକ୍ରି ହେଇ ପାରୁନଥିଲା ତ ସେ ଜାଗାରେ ଲୋକମାନେ ବି ଆଣିକି ଦେଇପାରୁଥିଲେ। ହଁ, ତ ଆପଣ ଶୁଣି ରଖନ୍ତୁ, ଯଥା କିି ଆମର ଦେଶ ମାନଙ୍କରେ, ରାଜ୍ୟମାନଙ୍କରେ ଏବେ ତ ବହୁତ ପ୍ରକାର ଅଲଗା ଅଲଗା ଖାଦ୍ୟ ଆସିଲାଣି। ନୂଆ ନୂଆ ଇଂରାଜୀ ଖାଦ୍ୟ ଆସିଲାଣି, କିନ୍ତୁ ଆଗକାଳରେ ବହୁତ ଭଲ ଖାଦ୍ୟ ଥିଲା। ଯାହା ଫଳରେ କି ଲୋକମାନେ, ବହୁତ ଭଲ ମାନେ ଉମ୍ ଉପକାର ହଉଥିଲେ, ଖାଦ୍ୟ ପାଇଁ। ଖାଦ୍ୟ ଖାଇକି ଆଉ ଏଇସବୁ ଜିନିଷ ହେଇକି, ବହୁତ ଯେ ଲାଭ ବି ହଉଥିଲା। ଆଉ ଲୋକମାନେ ବହୁତ ଶକ୍ତିଶାଳୀ ହଉଥିଲେ। ଏବେ ତ ହେଇପାରୁନାହାନ୍ତି। ତ ଏଇ ସବୁ ଜିନିଷ ନେଇକି ମୁଁ ଆପଣଙ୍କୁ କହୁଛି କି, କଣ କହିଲେ? ତ, ଏଇ ସବୁ ଜିନିଷ ପାଇଁ ଆପଣ ସଚେତନ ଅବଲମ୍ବନ କରି ଆ, କରିବା କଥା, ଆଉ ଏଇ ସବୁ ଜିନିଷରେ ଅ ଅବଲଣ ସଚେତନ କରିବା କଥା। ଆଜ୍ଞା, ତ ଏଇସବୁ କଥା ହେଲା ଆମର ଯେମିତି ଏବେ ସବୁ ନୂଆ ନୂଆ ଖାଦ୍ୟ ଚାଲିଛି ସେ ସବୁ ଘୃଣା କରିବା କ ଆମ ପୁରୁଣା ଶୈଳୀ ପୁରୁଣାକୁ ବଞ୍ଚେଇ ରଖିବା କଥା। ଏଇ ସବୁ ଜିନିଷ ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଆଉ ଏକ କଥା ହେଲା ହଁ ଆମେ ଭାଇ ଓଡିଆ ଆମ ପଖାଳ ଭାଇ ବଢିଆ। ପଖାଳ କଂସା, ଓଡିଆ ଏସବୁ ବଢିଆ। ଆଜ୍ଞା, ଏଇ ସବୁ କଥା ପାଇଁ ମୁଁ କହି ରଖୁଛି। ଆପଣ ଯେତେବଳେ ଆପଣ ଯେତେବେଳେ କରୁଥିଲେ, ଏତେ ଛୋଟ ଥିଲେ ତ ଏଇ ସବୁ ଜିନିଷ ପାଇଁ କେତେ ସମୟ କଥା ହଉଛୁ? ଟାଇମ୍ ଦେଖ ଟାଇମ୍ ଆଜ୍ଞା। ମୁଁ କହୁଥିଲି କି, ଏଇସବୁ ଜିନିଷ ପାଇଁ ଆପଣ ବହୁତ ସଚେତନତା ଅବଲମ୍ବନ କରିବା କଥା। ଆଉ ଆମଆଡେ ଭାଇ ଗୋଟେ ଲୋକ ଅଛି ତା ନାଁ ଟଲିଆ। ସେ ବହୁତ ଖରାପ ଲୋକ ଆଜ୍ଞା। ଆମ ଗାଁରେ ଗୋଟେ ଗ ଲୋକଙ୍କ କଥାକହୁଛି, ତା ନା ଟଲିଆ। ସେ ଆଜ୍ଞା ବହୁତ ଖରାପ ଲୋକ, ବହୁତ ଖରାପ ଲୋକ ଆଜ୍ଞା। କଣ କରିବ? ଆଜିକାଲି ଗାଁରେ ସେମିତି ଲୋକ ହେଲେଣି। ଆଉ ଆଜିକାଲି ଯୋଉ ଖାଦ୍ୟ ହେଲାଣି, ସେ ସବୁ ଖାଇବା କଥା ନୁହଁ। ପୁରୁଣା ଖାଦ୍ୟକୁ ବଞ୍ଚେଇ ରଖିବା କଥା। ସେଇ ଯୋଉ ଖାଦ୍ୟକୁ ବଞ୍ଚେଇ ରଖିବା କଥା ଆଉ ଏସବୁ ଜିନିଷ ପାଇଁ ଆପଣ ସଚେତନ ଭଲ ଲଗବା କଥା ଆଉ ଆ ଆଜ୍ଞା ଗୋଟେ କଥା ହେଲା ଆମ ଦେଶ ପରିସ୍ଥିତି ଅନୁସାରେ ଆମକୁ ବି ସଚେତନନ କରିବା କଥା ଆମକୁ ବି ମାନେ ଜାଣିବା କଥା ଏ ସବୁ ଜିନିଷ ଆପଣ ବି ଶୁଣୁଛନ୍ତି ଅନ୍ନଧାନ ଦେଇକି ମତେ ବହୁତ ଖୁସି ଲାଗୁଛି ମୋ କଥାକୁ। ହ ହଉ ଆପଣଙ୍କ ସହ କଥା ହେଇକ ଭାଇ ଧନ୍ୟବାଦ ବହୁତ ଭଲ ଲାଗା ଆପଣ ଜଣେଇକି ଭଲ ଲାଗା ଆପଣ ମନାନ ଶୁଛନ୍ତି ଧନ୍ୟବାଦ। ଜୟ ଜଗନ୍ନାଥ।